ହ୍ୟାଲୋ।
ହ୍ୟାଲୋ, ହଁ ଭାଇ ଜୟ ଜଗନ୍ନାଥ।
ହ୍ୟାଲୋ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ।
ଆଉ କେମତି ଅଛନ୍ତି ଭାଇ?
ହଁ ମୁଁ ତ ବଢିଆ ଅଛି ଆପଣଙ୍କ କଥା କୁହନ୍ତୁ ଠିକ୍ ଠାକ୍।
ନା ଭଲ ଅଛି ବାସ୍ ହଁ ଠିକ୍‌ ଠାକ୍।
ଆଉ ଠିକ୍‌ ଠା ଠିକ୍‌ ଠାକ୍‌ କାହିଁ କହିଲେ? କହିବେ ତ ଭଲ ଅଛି ଆଉ।
ପାଇଁ ଠିକ୍‌ ଠାକ୍ କହିଲେ।
ଭାଇ ଠିକ୍‌ ଠାକ୍।
ନାଇଁ ଟିକେ ଗରମ ହଉଚି ଗୁଳୁ ଗୋଳି ହଉଚି।
ନା ଗରମ ତ ହବ ଖରା ଦିନେ ଖରା ହବ। ବର୍ଷା ଦିନେ ବର୍ଷା ହବ। ଶୀତ ଦିନେ ଓହୋ ଦେହ କଣ ହେଇଛି କି?
ନାଇଁ ସେଇ ଖଥିବ ଖରାରେ ବୁଲି ବୁଲି ଟିକେ ଦେହ ଖରାପ ହେଇଯାଉଛି ଆଉ।
ଭଏସ ଟା ସୁୁ
ଛୁଟିସ୍ କଣ କହିଲେ?
ହଁ କୁହନ୍ତୁ କୁହନ୍ତୁ।
ହଁ ହଁ ମୁଁ କହିଲି ଛୁଟି ତ ମିଳିନି ଛୁଟି ମାନେ ଜୀବନରୁ ବିରତି ମିଳିଲେ? ଏଇ ଯୋଉ ଭେଟା ଭଳିଆ ବୁଲିବାର ମୋର ଯୋଉ ପ୍ରୟାସ। ତେଣୁ ବୁଲି ବୁଲି ଟିକେ ଦେହ ଖରାପ ହେଇଯାଉଛି ଆଉ।
ନା ଆମ ଛୁଟି ସମୟକୁ ବୁଲି ବାଲିକି ସାରିବେ ନା ଆଉ। ହଁ ବୁଲାବୁଲି ହୁଏ। ଆମ ସି ମାନଙ୍କ ସାଙ୍ଗରେ ଅ ଯାଇକି ବୁଲାବୁଲି କରେ। ଭୋଜି ଭାତ କରୁ ସବୁ ହୁଏ।
ଏଇ ଖରା ଦିନେ ବି ଖସି ପାରନ୍ତି।
ହଁ କିଛି ସାଙ୍ଗସାଥି ଥିଲେ ଖରା କଣ ବର୍ଷା କିଛି ଖରାରେ ବି ମାନେ ବର୍ଷା ହେଲା ଭଳି ଲାଗିବ। ଯେମିତି କଣ ମାନେ ଚଷା ପିଲାଟି ବର୍ଷାକୁ ଅନେଇକି ଥିବ। ବର୍ଷା ହେଲେ ମୁଁ ଚାଷ କାମ ଆରମ୍ଭ କରିବି ସେମିତି ଆମେ ଗାଁ ବାସୀ ମାନେ ସାଙ୍ଗସାଥି ମାନ ଅନେଇକି ଥିବେ କଣ ଭୋଜି ଟିକେ ହବ ଭାଙ୍ଗ ଟିକେ ହବ ସବୁ।
ହ
ଭୋଜି ଭାତ ଟିକେ ହେଇ
ଆଉ ସେଇ ତ ଜୀବନ ଆଉ ହୁଁ। ନାଇଁ ସେ ପ୍ରକୃଚ ମାନେ ଆଛା। ହଁ କୁହନ୍ତୁ। ନା ମୁଁ କହିଲି ଯେ ଆମ ଜୀବନରେ ସାଙ୍ଗ ମାନଙ୍କର ମହତ୍ବ ଅଧିକ ହଁ କୁହନ୍ତୁ।
ହଁ ହଁ। ନାଇଁ ମ ସେଇ ବର୍ଷା କଥାରୁ ମନେ ପଡ଼ିଗଲା ତ ମୁଁ କହିଲି ବର୍ଷା ଆପଣଙ୍କ ଆଡେ କେମିତି କଣ ଅ ଏ ହେଲାଣି ବର୍ଷା?
ହଁ ମଝିରେ ଥରେ ଦୁଇଥର କାଳବୈଶାଖୀ ଯା ହେଇଚି ବର୍ଷା। ଏପର୍ଯ୍ୟନ୍ତ ମୌସୁମୀ ଛୁଇଁ ପାରି ନାହିଁ ଉପକୂଳ। ତେଣୁ ବର୍ଷାକୁ ଯେମିତି ଗୋଟେ ଚାତକ ପକ୍ଷୀ ଚାହିଁ ରହିଥାଏ କେତେବେଳେ ସେ ବର୍ଷାର ବୁନ୍ଦା ଟିକେ ପଡିଲେ ସେ ନିଜେ ଆତ୍ମା ତୃପ୍ତି କରିବ। ସେମିତି ଆମେମ୍ ସାଧାରଣ ମଣିଷ ମଧ୍ୟ ସେମିତି ଚାହିଁ ରହିଚୁ ଯେ କେତେବେଳେ ସେ ଆକାଶର ବାରିଧାରା ଏ ଧରାପୃଷ୍ଟକୁ ସିଞ୍ଚିବ। ତେଣୁ ଏଇ ଯୋଉ ଗ୍ରୀଷ୍ମ ନିଦାଗର ଯୋଉ ଜ୍ୱାଳା ଶରୀର ଉପରେ ଅତିଷ୍ଠ ହେଇ ପଡିଚି। କେତବେଳେ ସେଥିରୁ ଟିକେ ମୁକ୍ତି ମିଳିବ। ସେ ବର୍ଷା ପାଣିର ଟୋପାରେ କିପରି ପୃଥିବୀ ପୁରା ସବୁଜ। ଆଉ ସବୁଜିମାରେ ଭରି ଉଠିବ ସେଟା ମୋ ତାହା ଅପେକ୍ଷାରେ ଆମେ ରହିଲୁ ଆଉ। ଆପଣ?
କଣ ସୁ ସୁନ୍ଦର ଭାବରେ
ନା ନା କବି ଭାବନାର କଥା ନୁହେଁ ବର୍ଷାକୁ ଗୋଟେ ଭଲ ଲାଗେ। ତେ ଜୀବନରେ ସବୁ ଋତୁ ନିଶ୍ଚିତ ଭାବରେ ଚମକୃତ ଆଉ ସବୁ ଋତୁର ମାନେ ଆମ ଜୀବନରେ କିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଚି। ନା ବର୍ଷା ଋତୁଟା ଗୋଟେ ଏମିତି ଋତୁ ଯୋଉଥେରେ ବର୍ଷା ବାହାରେ ବି ମ ମାନେ ମଣିଷ ବର୍ଷ ଆରେ ମାନେ ଭିଜିବା ପିଲାଦିନେ ବୋହୁତ ଭିଜିଚି ସେଥିପାଇଁ ଅନେକ ମାଡ ଖାଇଚି, ମାନେ ଏତେ ମାଡ ଖାଇଚି ମାନେ ସେ ବର୍ଷା ପାଣି ଏବେ ବି ପଡିଲେ ବି ସେ ଦାଗ ଆଉଥରେ ଯେମିତି ଦେହରେ ପଳେଇଆସୁଚି। ମୁଁ ଯେତେବେଳେ ଓଦା ହେଇକି ଆସେ ଟିକେ
ଆଜ୍ଞା କୁହନ୍ତୁ ହଁ ନା କହୁନାଆନ୍ତି କୁହନ୍ତୁ?
ନାଇଁ ମୁଁ ଯେତେବେଳେ ଓଦା ଓଦା ହେଇକି ଯେତେବେଳେ ବି ଆସେ ଘରକୁ ମୋ ବୋଉ ଆଗ ପ୍ରଥମ କରି ସିଏ ଆଗ ଦେଖିନି କଣ ସିଏ ଆଗ କଇବ ହଁ ଶୁଣି ପାରୁଛନି ନା
ହଁ ହଁ କୁହନ୍ତୁ ଆପଣ ମୋ ଭଏସ୍ ଟିକେ ଲ୍ୟାଗ ହଉଚି ବେ ହଁ ହଁ କୁହନ୍ତୁ।
ଶୁଣାଯାଉଚି ପା?
ହାଲୋ ହଁ ହଁ ଶୁଣାଯାଉଚି କୁହନ୍ତୁ।
ହଁ ମେ ବି ମେ ବି ନେଟୱର୍କ ଇସୁ ଟିକେ ରହୁଛି, ନାଇଁ ନାଇଁ ନାଇଁ ମୁଁ ଯେତବେଳେ ପିଲାଦିନେ ଓଦା ହେଇକି ଆସିବେ ମତେ ମାନେ ବାହାରେ ବର୍ଷା ହୁଏ, କିନ୍ତୁ ଆମ ଘରେ ଘଡଘଡି ହୁଏ।
ମାନେ ମତେ ମାଡ ଖାଇବାକୁ ପଡେ।
ଓହୋ ଓହୋ ହୋ ଆଚ୍ଛା। ନାଇଁ ସେଇଟା ତ ସମସ୍ତଙ୍କ ସାଙ୍ଗରେ ଘଟିଚି। ହଁ ସେଇଟା ସମସ୍ତଙ୍କ ସାଙ୍ଗେରେ ପିଲାବେଳେ ଘଟ୍ ମାନେ ବର୍ଷାରେ ଭିଜିକି ଆସିବେ ସାଙ୍ଗସାଥିଙ୍କ ସହ
ହୁଁ। ଆଜ୍ଞା ଆଜ୍ଞା।
ଆଉ ଆଜି ଆଜି କାଲିକା ପିଲା ତ ମାନେ ବର୍ଷାକୁ ଉପଭୋଗ ନାଇ ଖାଲି ମୋବାଇଲରେ ଲାଗି ରହିଲେ ଗେମ୍ ଅନଲାଇନ୍ ଗେମ୍ ମାନେ ପଡିଆକୁ ଆଉ ବାହାରୁ ନାହାନ୍ତି ଆଉ ବର୍ଷାକୁ କଣ ଉପଭୋଗ କରିବେ।
ହଁ ହଁ ନିଶ୍ଚିତ ଭାବେ ନିଶ୍ଚିତ ଭାବରେ।
ଆଜ୍ଞା ନାଇଁ ମୁଁ ମୁଁ ଯେ
ଆମ ପିଲାଦିନେ ଆ ଆଜ୍ଞା ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ?
ନିଜେ ଏଁ ସବୁ ବୁ ଜିନିଷ ଦେଖନ୍ତୁ ବର୍ଷା ହବ ମାନେ ଚଷା ପିଲା ତାର ଚାଷ କାମ ଆରମ୍ଭ କରିବ। ବର୍ଷା ହବ ଥୁଣ୍ଟା ଗଛରେ ବି ପତ୍ର ହବ। ବର୍ଷା ହବ ସବୁ ଜିମା ପୁରା ଭରି ଯିବ, ବର୍ଷା ହବ ସବ କିନ୍ତୁ ମାନେ ଆପଣ ବି ଅନୁଭବ କରିବେ।
ନିଶ୍ଚୟ।
ହ୍ୟାଲୋ, ଆଜ୍ଞା, ଆଜ୍ଞା।
ବର୍ଷା ର ଅନୁଭୂତି ଟା ସବୁବେଳେ ନିଆରା, ବର୍ଷା ର ଅନୁଭୂତି ଟା ଯେ ସବୁବେଳେ ନିଆରା।
ହଁ ତେଣୁ ମାନେ ଯେମିତି ସ-ନାଇଁ ସବୁ ଋତୁ ତ ଆମ ପାଇଁ ଉପକାରୀ। କିନ୍ତୁ ଯୋଉ ଆଁ, ମାନେ ଏଇ ଗରମ ଦିନରେ ଯୋଉ ବର୍ଷାର ଯୋଉ ମାହାତ୍ମ୍ୟ ଛ ବା ନାଇଁ ସମସ୍ତେ ମାନେ ଏଇ ଖରାରେ ଟି ଟିକେ ସମସ୍ତେ ନଥାଏ କେମିତି ଟିକେ ବର୍ଷା ହେଇଯାନ୍ତା କି ଟିକେ ଥଣ୍ଡାରେ ମୁଁ ରହିଯାନ୍ତି କି। ଆଉ ଚଷା ପିଲା ତ ଅନେଇକି ଥିବ କେତେବେଳେ ବର୍ଷା ହବ ମୋ ଚାଷ କାମ ମୁଁ ଆରମ୍ଭ କରିବି। ସେଇ ଯୋଉ ମଜା ବର୍ଷା ଦିନେ ଯୋଉ ଆଜ୍ଞା ବର୍ଷା ଦିନେ ମୁଁ ମୋର ମନେ ଅଛି ମାନେ ଆମର ବିଲ ବାଡି କେତେ ଅଳ୍ପ ଅଛି। ମୋ ବାପାଙ୍କ ସାଙ୍ଗରେ ଯାଏ।
ଆପଣ ବହୁତ ସୌଭାଗ୍ୟବାନ ଭାଇ। ଯେ ଏଇ ଯୋଉ ଚାଷ କାମ ଆଉ ଚାଷ ଜମି ଆଉ ସେ ବିଲରେ କେତେବେଳେ ମାଟି ହାତ ହବାର ସୁଯୋଗ ପାଇଛନ୍ତି। ସେଇ ସୁଯୋଗ ଆଜି ପର୍ଯ୍ୟନ୍ତ ମୋତେ ମିଳି ପାରିନି। ମୋର ଭାରି ଇଚ୍ଛା ଚାଷ ଜମିକୁ ଯାଇ ଚାଷ ଥରେ କରିବା ପାଇଁ। ମୁଁ କହିଲି ମୋର ଭାରି ଇଚ୍ଛା ଚାଷ ଜମିକି ଥରେ ଯାଇ ସେଇ ଲଙ୍ଗଳ ଧରି ଥରେ ଚାଷ ଶିଖିବା ପାଇଁ। ସୁଯୋଗ ମିଳିନି ନିଶ୍ ଛ କେବେ ନା କେବେ ଏଇ ଜୀବନେ, ଏଇ ଜୀବନ ରେ କେବେ ନା କେବେ ମିଳିବ, ନା ମୁଁ କଣ ମୁଁ ଯେହେତୁ ମୋ ଗାଁ ଠୁ ବହୁତ ଦୂରରେ ରହିଛି, ମୁଁ ମୁଁ ଜମି ଦେଖି ନାଇଁ ମାନେ ଆମ ନିଜ ଜମି ବି କେତେ ମୁଁ ଦେଖିନି କେବେ। ମୋର ଭାରି ଇଚ୍ଛା ସେଇ ମାନେ ଚାଷୀ ପୁଅ ଭଳିଆ ମୁଣ୍ଡରେ ଠେକାଟେ ଭିଡ଼ି ଟିକେ ସେଇ ଚା- ଲଙ୍ଗଳ ଧରି ଟିକେ ଚାଷ କରିବା ପାଇଁ। ଧାନ କାଟିଲ ବେଳେ ଦାଟେ ଧରି ଦି ଚାରଟା ମାନେ ଦି ଚାରଟା ଗ କାଟିବା ପାଇଁ ଭାରି ଇଚ୍ଛା। କିନ୍ତୁ ଯେହେତୁ ଏଇ ହଁ।
ଆପଣ ଗୋଟେ କାମ କରନ୍ତୁ ବର୍ଷାରେ ଟିକେ ଛୁଟି ନେଇ ମାନେ ଆମ ପଟକୁ ଆସନ୍ତୁ ଯିବା ଆମ ବିଲ ତ ଅଛି। ସେଠି ଯିବା ବର୍ଷା ର ମଜା ନବା, ବିଲର ମଜା ନବା। ସେ କାଦୁଅ, ପାଣି, ପଙ୍କ ସେ ସବୁଜିମାର ମଜା ନବା।
ନିଶ୍ଚୟ ନିଶ୍ଚୟ ମୁଁ ନିଶ୍ଚୟ ଆସିବି ନିମନ୍ତ୍ରଣ ରହିଲା ଆପଣଙ୍କର।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା। ଟେ ଏମିତିରେ ବି କଥାରେ ଅଛି ଜଳ ବହୁଳେ ସୃଷ୍ଟିନାଶ ଜ
ଳ ସୃଷ୍ଟି ନାସ ତ ଯେ ଏବେ କାଲି ଏମିତି ମାନେ ଆପଣ ଦେଖିଥିବେ ବୋଧେ ଖବର ଦେଖିଥିବେ, ସେ କାଳ ବୈଶାଖୀ ରେ ଯୋଉ ଆମର ରା ଜଧାନୀର ଅବସ୍ଥା ଯାହା, ସେ ପୁରା ଗଛ ପତ୍ର ଭାଙ୍ଗି ଗାଡି ଉପରେ ପଡି ରାସ୍ ତା ଜାମ ହେଇ, ସେ ମାନେ ଅ, ଅତି ଟା ସବୁଠି ଖରାପ। ତ ବର୍ଷା ଟା ଯଦି ଅଧିକ ବି ହେଇଯିବ ଖରାପ। ତେଣୁ ଠିକ ପରିମାଣରେ ହବା ପାଇଁ ବି ମାନେ ପ୍ରକୃତି ବି ପ୍ରକୃତିର ବି କଣ ମାନେ ଠିକି ଇଏଟା ଦରକାର ବାଲାନ୍ସ ଟା ଯୋଉ।
ନାଇଁ ନାଇଁ ପ-ପ୍ରକୃତି ଟାକୁ ଆମେ ନଷ୍ଟ କରି ସାରଲେଣି।
ଆଜ୍ଞା, ଆଜ୍ଞା।
ପ୍ରକୃତି ଟାକୁ ଆମେ ଯେତିକି ହଇରାଣ କରୁଛେ ପ୍ରକୃତି ବି ତାର କୋପ ଆମ ଉପରେ କିଛି ତ ସୁଝେଇବ ନା।
ନିଶ୍ଚିତ ସିଏ ସୁଝେଇବ ଯେ ଏଟା ମାନେ ସବୁ କିଛି ଦି ଦିଆ ନିଆରେ ଚାଲିଛି ସଂସାର ଆମେ ଯଦି ପ୍ରକୃତି କି କିଛି ଦବା ସିଏ ବି ଆମକୁ କିଛି ଦବ। ଆଉ ଦବନି କେମିତି ଆମେ ଯଦି ଭଲ ଦବା ସିଏ ଭଲ ଦବ ଆମ ଯଦି ଖରାପ ଦବା ସେ ଅଭିଅସଲି ଖରାପ ଦବ। ଆଉ ତେଣୁ ଆମେ ଆମ ମାନଙ୍କୁ ହିଁ ଆଗକୁ ଆସିବାକୁ ପଡିବ। ଆ ପ୍ରକୃତିକୁ ବଞ୍ଚେଇବା ପାଇଁ। କାହିଁକି ନା ଏବେ ଦେଖୁଥିବେ ବର୍ଷା ପୁରା କମି -କମି ଆସିଲାଣି, ବର୍ଷା ଦିନେ ବି ଆଜିକାଲି ମାନେ ବର୍ଷା ବୁନ୍ଦାଏ ପାଇଁ ସେ ଯୋଉ ଛଟ ପଟ ମୁଁ ନିଜେ ଦେଖିଛି ଆଜ୍ଞା। ମୋ ଗାଁ ର ଚାଷୀ ଭାଇ ମାନେ ଯୋଉ ହଇରାଣ ଆମର ଏପଟେ ସହଜେ ମାନେ ଜଳସେଚନର ସେତେ ସୁବିଧା ନାହିଁ। ଆଁ ବର୍ଷା ଉପରେ ପୁରା ନିର୍ଭରଶୀଳ ଚାଷ କାମ। ତ ଯେତେବେଳେ ବର୍ଷା ନ ହୁଏ ସେ ଯୋଉ ଦଶ ପନ୍ଦର ଦିନ ଯଦି ବର୍ଷା ନହଇ ହବ, ସେ ଚାଷ ଜମି ପୁରା ମାନେ ମରୁଡି ଭଳିଆ ପୁରା ଫାଟିକି ଆଁ କରିଯାଏ, ସେ ଯୋଉ ଦୁଃଖ କଷ୍ଟ ମୋର ବି କିଛି ଦାୟିତ୍ବ ଅଛି, ଆଜ୍ଞା। ଲୋକଙ୍କୁ ଯଦି କିଛି ମାନେ ହଁ କୁହନ୍ତୁ।
ନା ମୁଁ କହିଲି ବର୍ଷାର ମହତ୍ବ ଏ ଧରା ସୃଷ୍ଟି ହବା ଆରମ୍ଭ ଆଜି ଯାଇଁ ସବୁବେଳେ ରହି ଆସିଛି, ଯଦି ବର୍ଷା ନଥାଏ ତାହେଲେ ନଦୀ ଝରଣା କେବେ ପୂରଣ ହୋଇ ପାରେନି, ଯଦି ବର୍ଷା ନଥାଏ ତାହେଲେ ପ୍ରକୃତି କୋଳରେ ଗଛଟାଏ ବି ଉଠି ଉଠି ପାରେନି, ଯଦି ବର୍ଷେ ନଥାଏ ତାହେଲେ ଏ ଦୁନିଆ କେବେ ରଙ୍ଗୀନ ହେଇପାରି ନଥାନ୍ତା, ଯଦି ବର୍ଷା ନଥାନ୍ତା ତାହେଲେ ଜୀବନର ସତା ମଧ୍ୟ ନଥାନ୍ତା।
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ।
ଯଦି ତାକୁ ଆମେ ବର୍ଷା ଟାକୁ ଏତେ ଗୁରୁତ୍ୱପୂର୍ଣ୍ଣ ଭାବରେ ଦେଖିବା। ତେଣୁ ଯୁଗେ ଯୁଗେ ବର୍ଷାର ମହତ୍ବ ଆମ ପାଇଁ ଥିଲା ଅଛି ଆଉ ରହିବ।
ତେଣୁ ମୁଁ ତ ହ ଯେମତି ହଉ ମାନେ ପରି ପରିବେଶର କେମିତି ଆମେ ସୁରକ୍ଷା କିଛି ପଦକ୍ଷେପ ନାହିଁ ତ ମୁଁ ଆଶା କରଛି ଆପଣ ବି କିଛି ଯାହା ଦ୍ଵାରା ପରୋକ୍ଷର ହଉ ପଛେ ଆମେ ପ୍ରକୃତିକୁ ବଞ୍ଚେଇ ପାରିବା ନା କଣ କହୁଛ ଭାଇ?
ହଁ, ହଁ ନିଶ୍ଚୟ। ହଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା।
ଆଜ୍ଞା, ଆଜ୍ଞା, ଆଜ୍ଞା ନିଶ୍ଚିତ- ନିଶ୍ଚିତ ଧନ୍ୟବାଦ।